ହଁ
ଆ କଣ କରୁଥିଲେ ସାର୍ ଆପଣ ଏବେ?
ଜଷ୍ଟ ଏବେ ଲଞ୍ଚ ସଲା। ଆପଣ ସେପଟେ ବର୍ଷା ହେଇଛି କି?
ଅ ସେ ବର୍ଷା ହେଇଛି ସକାଳେ ହେଇଛି କିନ୍ତୁ ବେଶୀ ଏନି ଅଳ୍ପ ଅଳ୍ପ ହେଇକି ଏବେ ତ ବନ୍ଦ ଅଛି।
ହଁ ଆମର ଏପଟେ
ଆଜ୍ଞା ସାର୍ ମୁଁ ତ ବର୍ଷା ଋତୁ ଆରମ୍ଭ ହେଇଗଲାଣି ତ ସବୁ ସବୁ ଅଞ୍ଚଳରେ ବି ବର୍ଷା ହବ।
ସବୁ ତେଳେ ବର୍ଷା ଚାଲିଲା ଲାଗି ରହିଛି ବର୍ଷା କୋଉଠି ନ ହେଇକିନା ସବୁଠି ଚାଲିଛି। କିଛି ସ୍ଥାନରେ ଏକା ହେଇଛି ଆଉ କିଛି ସ୍ଥାନ ର ହେଇନି ସେମିତି କିଛି ନାହିଁ। ସବୁଠି ବର୍ଷା ଚାଲିଅଛି।
ହ ହେଇପାରେ କି ମାନେ ସକାଳ ଟାଇମ ଖରା ହେଲା ତ। ପୁଣି ଖରା ବେଳେ ଟାଇମ ବର୍ଷା ହେଇଯାଉଛି କି ଖରାବେଳେ ଟାଇମ ବି ଯଦି ଶୁଖିଲା ରହୁଛି ତ ସନ୍ଧ୍ୟା ବେଳକୁ ବର୍ଷା
ନାଇଁ ଆମର ଏପଟେ ସକାଳ ଟାଇମ ବର୍ଷା ହେଇନି ଆଜି ଯାକ ଆରମ୍ଭ ହେଇଛି।
ଆଜ୍ଞା।
ନା ସନ୍ଧ୍ୟାବେଳେ ହେଇଥିଲା ମଝିରେ ଦି ଦିନ ଶୁଖିଲ ପାଗ ଥିଲା।
ଆଜ୍ଞା ଆଜ୍ଞା ସାର୍। ଅ ସାର୍ ଆପଣ ଅ ଯାଣିଥିବେ ଆଗ ଅପେକ୍ଷା ଏବେ ବର୍ଷାର ପରିମାଣରେ ଆପଣଙ୍କୁ ଲାଗୁଛି କମ ହଉଛି କି ଅଧିକା ହଉଛି ବୋଲି।
ତାରତମ୍ୟ ରହିଛି ଏ ବର୍ଷ ତ ବର୍ଷା ଧରିିନି ନା। କଲିିନ ରହିବା ପକେଇବ ଆଗକୁ କଣ। ଯୋଉ ପାଣିପାଗର ହିସାବ କରିବା। ପୁରା ପୁରା ପୁରାତନ ବେଶୀ ପୁରାତନ ନାଇଁ ଆମର ଆଜି ତାକୁ ଏବେର ପାଣିପାଗ ପୁରା ପାର୍ଥକ୍ୟ ରଖା ଦେଖା ଯାଉଛି। ଏବେ ଠିକ ଟାଇମରେ ଏବେ ତ ଆଜି ତ ଏ ବର୍ଷ ତ ସମାନ ଚାଲିଛି ବର୍ଷା ହେଇଛି। ମଝିରେ ମଝିରେ ପୁରା ଡେରିରେ ମଧ୍ୟ ବର୍ଷା ହୁଏ। ତାରତମ୍ୟ ଦେଖାଯାଉଛି।
ହ
ତାର ତାକୁ ଧରିକିରି କୃଷକ ମଧ୍ୟ ତାର କୃଷି କାର୍ଯ୍ୟ ଠିକ ଭାବରେ କରିପାରିବନି ସେ ଯୋଉ ଟାଇପ ରେ କଣ ତଳି ପକେଇବା କଥା। ପକେଇ ଦବ ଆଉ ବର୍ଷା ହବନି। ହେଲେ ଧାନ ଗଛ ଯାକ ବେଶୀ ଟିକେ ଟାଣ ଟାନ୍ତୁ ହ ଟିକେ ବେଶୀ ହେଇଯିବ ବୋଲେ ସେଟା କଣ ବୁଦ୍ଧବସ୍ଥାକୁ ପଳେଇଆସିଥାଏ ବୋଲି କହୁଥାଏ। କୁହାଯାଏ ସେ ବୃଦ୍ଧ ଅବସ୍ଥାକୁ ପଳେଇ ଆସିଲେ ଚେର ଯାକ ବଡ ବଡ ଟାଣ ହେଇଗଲେେ ତଳି ବେଳି କରି ସେଟା ବାହାର କରିବାଟା କଷ୍ଟ ହବ ଚେର ଯାକ ଛିଡିଯିବ। ସେ ତାକୁ ପୁଣି ଯଉ ର ରୋୟାରେଲି ଏପଟେ ପୁଣି ଆପଣ କରିବେ ଯେ ସେଇଟାକୁ ଅସୁବିଧା ହବ ଗଛ ଟା ଭଲ ବଢିିବନି। ବର୍ଷା ଯଦି ତା ଟାଇମ ରେ ଯଦି ନହ କୋଟ କଟଟପ ବର୍ଷା ଆଉ ସେ ଦେଖା ଯାଇଥାଏ। ସବୁ ବର୍ଷ ଦେଖା ଯାଉନି। କିନ୍ତୁ ଏବ ବର୍ଷର ତ ଏଲିନ ର ପ୍ରଭାବ ପକେଇବ ଓ ହଁ ବୋଲି ଯେହେତୁ ସମ୍ବାଦ ସମ୍ବାଦ ଘୋଷଣା କରିସାରିଚି ତେଣୁକରି କୃଷକ ମାନେ ମଧ୍ୟ ଭୟଭୀତ ହେଇ ରହିଅଛି।
ଆଜ୍ଞା ସାର୍। କିଛି ବି ଚାଷ କାମ ଆରମ୍ଭ କରିବା ଆଗରୁ ସେମାନେ ବହୁତ୍ ଚିନ୍ତା ବି କରୁଚନ୍ତି କି କରିବେ କି ନ କରିବେ
ହ ଆଛ ସବୁ ବେଶୀ ବଳେ ଯାହା ବର୍ଷେକର ସବୁ ଟଙ୍କା ଯେ ଅର୍ଜିତ କିଛି ଉତ୍ପାଦନ ପରେ ରୋଜଗାର ଜିନିଷ ସେଇଟା ବ୍ୟବହାର କରିଦେଇଥିବେ ଲଗେଇଥିବେ। ଜଣେ ଜଣେ କରଜ ଆଣିକି ମଧ୍ୟ ବ୍ୟବହାର କରିଥାନ୍ତି। କିନ୍ତୁ ଯଦି ସେ ଜାଗାରେ ଠିକ ଠା ହବନି ତ ସେ ଋଣ ମଧ୍ୟ କେମିତି ସୁଝିବେ? ଶିରୋଣାନାମ
ଆଜ୍ଞା ଆଜ୍ଞା ସାର୍। ଆଜ୍ଞା ସାର଼ମାନେ ଅ ଏ ଖାଲି ସା ବର୍ଷା ବି ବର୍ଷା ଋତୁ ଟାଇମ୍ ବି ନୁହେଁ ଏମିତିକି ଆମେ ଦେଖିଚେ ବି ଯେ ବହୁତ ଆଗରୁ ଶୀତ ବି ଶୀତ ଦିନେ ବି ବହୁତ ଶୀତ୍ ବି ହଉଥିଲା। ଆଉ ଠିକ ଟାଇମ ବି ଆସୁଥିଲା ଠିକ ଟାଇମ ରେ ବି ଖରା ବି ଆରମ୍ଭ ହେଇଯାଉଥିଲା କିନ୍ତୁ ଏବେ ସବୁ ଜିନିଷରେ କିଛି ଏପଟ ସେପଟ ହିଁ ହଉଚି। ବର୍ଷା ବି ଠିକ୍ ସେ ହଉନି ଖରା ତ ଯୋ ଆଜ୍ଞା ଆଜ୍ଞା ସେ ସେ ଏଇ ସବୁର କାରଣ ମତେ ଲାଗୁଚି ବୋଧେ ଆମେ ଏ ସବୁ ଯୋଉ ଯେମିତି ପରିବେଶ ଯୋଉ ଭଳି ଭାବରେ ପ୍ରଦୂଷଣ କରିଚାଲିଚି ଆ ଯୋଉଭଳି ଭାବରେ ଗଛ ଆମେ ନଷ୍ଟ ନଷ୍ଟ କରିଚାଲିଚେ ମତେ ଲାଗୁଚି ସେଇ ପାଇଁ ଏଇ ସବୁର ଅସୁବିଧା ଆମେ ଭୋଗୁଚେ।
ହୁଁ ସେଥିପାଇଁ ଆମେ ଦାୟୀ। ବେଶୀ ପରିମାଣରେ ତ ଜଙ୍ଗଲ ନଷ୍ଟ ହେଇଗଲାଣି ଆଉ ଜଙ୍ଗଲ ମଧ୍ୟ ସେମିତି ପରିମାଣ ନାହିଁ। ଆ ସମସ୍ତେ ଚାଷ ଜମି ପାଇିଁ ବନ ଜଙ୍ଗଲ ଯାକ ମଧ୍ୟ କରିସାରିଲେଣି ଆ ଘର ଦ୍ୱାର ପାଇଁ ଆଜି ବିଭିନ୍ନ ପ୍ରକାର ଆଜିକାଲି ସବୁ କଳକାରଖାନା ମଧ୍ୟ କରିବେ। ଆରେ କରୁଚନ୍ତି ଜଙ୍ଗଲ ଗୁଡିକ ନଷ୍ଟ ନଷ୍ଟ କରିଦଉଚନ୍ତି। ଆମେ ତ ଜାଣିଚେ ଗୋଟିଏ ଗଛ କେତେ କେତେ ପରିମାଣର ଜଳ ପ୍ରାୟ ଦଶ ହଜାର ଲିଟର ପା-ପାଣି ଯୋଗେଇଥାଏ ଗୋଟେ ବର ଗଛ ବା ଓସ୍ତ ଗଛ।
ଆଜ୍ଞା।
ଦିନକୁ ହଜାର ଲିଟର ଜଳ ଯୋଗାଇ ଥାଏ ସେ। ଏପରି ହିସାବରେ ଯଦି ଆମର ଏତେ ଉଦ୍ଭିଦ ପରିମାଣ କମିଯିବ ବ ଏବେ ତାତ ନିଶ୍ଚୟ ଭବରେ ଦେ ଦେଖେଇବା ତା କୁପ୍ରଭାବ ଟା। ଆମର ତ ଏବେ ଉତ୍ତର ମେରୁ ଦ ଦକ୍ଷିଣ ମେରୁ ତ ତରଳିଆ ଆରମ୍ଭ କରିଲାଣି। ଆଉ ଯଦି ସେଇ ଭ ଭାବରେ ତରଳିବ ଆମେ ଯୋଉ କହୁଚେ ଦି ହଜାର ପଚାଶ କି ଷାଠିଏ ବେଳକୁ ନିଶ୍ଚୟ ଭାବରେ ସମୁଦ୍ର ପତନ ବଢିବ ଆଉ ସମୁଦ୍ର ତଳିଆ ଅଞ୍ଚଳ ଗୁଡେ ଏବେ ମଧ୍ୟ ସେ ଡୁବି ଡୁବି ଗଲାଣି ସମୁଦ୍ର ତଳିଆ ଅଞ୍ଚଳ ଗୁଡିକ। ତଳ ଅଁଚଳ ଗୁଡିକ। କେବଳ ସେଇ ଉତ୍ତର ମମେରୁ ଦକ୍ଷିଣ ମେରୁର ତରଳିଆ ଅବସ୍ଥା ଆସିଲାଣି କାହିଁ ତାପମାତ୍ରା ବୃଦ୍ଧି ପାଉଚି ଯ କହୁଛନ୍ତି ଆମର ଗ୍ଲୋବାଲ ୱାର୍ମିଂ ପ୍ରଭାବ ପକେଇଥାଉଚି ସମୂଦ୍ୱ ପ୍ରଭାବ ପଡିଥାଏ ଏ ଅନେକ ଗୋଟେ କାରଣ ଅଛି ଆଉ।
ଆଜ୍ଞା ଯଦି ସେଇ କାରଣ ପାଇଁ ମାନେ ଯଦି ପ୍ର ପ୍ରତ୍ୟେକ ଜଣେ ଜଣେ ଲୋକ ଯଦି ସଚେତନ ହେଲେ ତାହେଲେ କିଛି ବଦଳି ପାରିବ ଏମିତି ନୁହେଁ କି ଆମେ ଜଣେ ହିଁ ବୁଝିଯିବା। ଆଉ ଅଲଗା ଲୋକ ତାଙ୍କ କାମ କରି ଚାଲିବେ। ଓ ହୋ ମେସିନ ଗଛ ବି ଯେମିତି କିି ଆମ ଘର ଫର୍ଣ୍ଣିିଚର ଯେମିତି ଆସୁଆ ପତ୍ର ତିଆରି କରି ଲାଗି ଯାଉଛି ଆଗରୁ ତ ଆମେ ମାନେ ତଳ ବସିକି ସମସ୍ତେ ଖାଉଥିଲେ କେବେ ଦେବେ ସବୁ ସମସ୍ତଙ୍କ ଘରେ ଘରେ ଡାଇନିଂ ଟେବୁଲ ପଡିିଗଲାଣି।
ହୁଁ।
ଅ ସେ ସବୁ ଆମେ ଯେତେ ସୁବିଧା ଖୋଜୁଛେ ଆମେ ସିନା ଘର ପାଇଁ ସୁବିଧା କରିଦଉଛେ କିନ୍ତୁ ପୁରା ଆମ ଭବିଷ୍ୟତ ପାଇଁ ସେଟା ବହୁତ ଅସୁବିଧା ହିଁ ହେଉଛି।
ଆଜ୍ଞା ସାର୍।
ଅ ଯ୍ବ ଗୋଟେ ଗଛ ବୃକ୍ଷରୋପଣ କରିଦବା ଠିକ ନାହିଁ। ସେ ଯୋ ସିଜନ ଆସିବ ସମସ୍ତେ ସବୁ ସଂସ୍ତା ଆ ଇ ସମସ୍ତେ ଗୋଟେ ଗୋଟେ ବୃକ୍ଷରୋପଣ କରିଦେବା ଵାସ ସେଥିରେ ହେଇଗଲା କାମ କି ଶହେଟା କି ଦିସଟା ତା ଅନୁଶାରେ ଲଗେଇ ବୃକ୍ଷରୋପଣ କରିଦେଲେ ଯାହା ହେଲେ ତା କାମ ଏଇ ଜଷ୍ଟ ଫଟ ଫଟୋ ଉଠେଇଦେଲେ ବାସ। ଠିକ୍ ହେ ତାପରେ ଆଉ ତାର ଧ୍ୟାନ ନ ନ ନେଲେନି କି ରକ୍ଷଣା ବେକ୍ଷଣ ଦାୟିତ୍ଵ ନେଲେନି। ଆଁ ହଁ ସେଇ କଥା ପଡିଚି ଆଉ ଯ ଯଦି ଗୋଟେ ଗୋଟ ଗୋଟେ ଯେ ଯଦି ଗଛ ତ ଲଗେଇଲେ ତାର ପୁରା ପୁରା ବଡ ହେଲା ଯାଇଁ ତାର ରକ୍ଷଣାବେକ୍ଷଣ ନେବେ। ଏମିତି ନପଲେ ନିଶ୍ଚୟ ଭାବରେ ଗଛ ସଂଖ୍ୟା ଅଡେ ବୃଦ୍ଧି ପାଇବ ଯାହା ହଉଠିକ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟେ ରକ୍ଷା ପାଇପାରିବା ଆମେ ବନ୍ୟା ବା ତା ଠାରୁ ମଧ୍ୟ ରକ୍ଷା ପାଇପାରିବା ଆଉ ଏଇ ଯୋଉ ମରୁଡି ପାଇଁ ସୁରକ୍ଷା ପାଇପାରିବା। ସେଥିଯୋଗୁ ରକ୍ଷାପାଇପାରିବା ତେଣୁ ଆଗ ଆମେ ହିଁ ସଚେତନ ହେବା ଆବଶ୍ୟକ।
ଆଜ୍ଞା ଇ ଆମ୍ ଯୋଉମାନେ ବି ଚାଷ କାମ କରୁନାହାନ୍ତି ସେମାନେ ହୁଏତ କହୁଛନ୍ତି ହଁ ଆମେ ତ ଚାଷ କରୁନୁ ତ ବର୍ଷା ଯେତେବେଳେ ହୁଅ ଆମର କଣ ଅଛି। କିନ୍ତୁ ବୁଝିପାରୁ। ନାହାଁନ୍ତି ଯେ ସେଇ ଚାଷ କାମ ଟା ବିଳମ୍ବରେ ହେଲେ ହଁ ଆମର ବି ଅସୁବିଧା ହେବ ଆମକୁ କେଉଠୁ ମିଳିବ।
ଖାଇବା କଣ? ସିଏ ତ କମ୍ପାନିରୁ ସୃଷ୍ଟି ହବନି ନା ଚାଉଳ ଟି ସେଇ କୃଷକ ସେଇଆକୁ ସେ ଗ ଚାଷ କଲେ ହିଁ ପାଇପାରିବା। ସେ ତ ସେଇଟା ତ ସେଇ ସେମିତି ଆମେ ଦେଖିଛୁ କେତେଟା। ଆମର କାମ ଏ ଗାଁରେ ହେଲେ ଗୋଟେ ବ ବ୍ୟକ୍ତି ଥିଲା। ସିଏ ତାର ଚାଷ ଜମି ବିକ୍ରି କଲା। ସେ ବେପାର କଲା ବେପାର କଲେ ତାର ଦୋକାନ ଫୋକାନ କଲା ଭଲ ଉନ୍ନତି କଲା ନୋ ଡାଉଟ୍। ସିଏ ଯେତବେଳେ ଚାଷ ଜମି ବିକି କିରି ଧନୀ ଟିକେ ଯାହା ଚାଷ ଜମି ବିକି ଟି ଉନତକରିକି ଏବେ ବେପାର କଲା ଟିକେ ଉନ୍ନତି ହେଲା ସିଏ ଏତେ ତା ମନରେ ଗ ପୁଅ ପଳେ ଆସିବ ସମସ୍ତ ଙ୍କ ଆଗରେ କହିବ କରରେ ପୁଅ ଚାଷ କରେ ବହୁତ ମିଳିବ। ଚାଷ କରି ବସିଥା ସେ ଆମ ଗ୍ରାମରର କଥା ଭାଷା ହିସାବରେ। ସତ ହେଲା ସେ ତାର ବେ ବିଜନେସ ଲଗେଇଲା ସେ ଉନ୍ନତି କରିିକରି ଚାଲିଲା। ଆମେ ଯେ ସମସ୍ତେ କରିବା ସମସ୍ତେ ଜମି ବିକି କିରି, ଖାଇବା କଣ?
ଆଜ୍ଞା ଆଜ୍ଞା ସାର୍।
ବିକ ସିଏ ତ କମ୍ପାନୀରୁୁ ବାହାରିବନି ନା ପଇସା ଅଛି ଟଙ୍କା ଅଛି ମୁ ଉଁ ଚାଉଳ ସେ କମ୍ପାନୀ ଚାଉଳ ବାହାର କରନ୍ତି କମ୍ପାନୀରେ ସବୁ ଆଜି ବୈଷୟିକ ବିଜ୍ଞାନ ଯେତେ ଉନ୍ନତି କଲେ ମଧ୍ୟ ସେଇୟା ବାହାର କରିପାରିବନି ନା। ସେଇ ଗଛ ଦରକାର ଆମ ଗଛ ପୁରା ନିର୍ଭର କରିବା।
ଆଜ୍ଞା।
ହୁଁ ତୁ ହୁଁ ସେଇ ତା କୁହନ୍ତୁ ସେଇ ତା ଆଗରେ କୁହା ହେଲା। ହଁ ତ ସେମାନେ ବିକ୍ରି କରିଦଲ ଜମି ଉନ୍ନତି କଲ ବିଜନେସ। ସେ ତମେ ଜେମି ଜନ୍ମ ବିକିଲ ଆମେ ବିକିବୁ ସମସ୍ତେ ପକେଇଦବା ଆଉ ଗାଁ ଗୋଟେ ଗୋଟେ ଗାଁ ବିକିବା ଗାଁରୁ ସବୁ ଜାଗା ଗ୍ରାମକୁ ବିକିଦବା ସମସ୍ତେ କହିବା ବିଜନେସ କରିବା କଣ ବିଜନେସ କରିବା ସେଇ ଖାଉଟି ଜିନିଷ ତ। ସେଇଟା ଆସିବ କୋଉଠୁ ସେଇଟା ଆସିବ କୋଉଠୁ ପଇସା ଅଛି ହଁ କିଣିକି ଆଣିବ ଆଚ୍ଛା କିଣିବା ବେଳେ ତ ନିହାତି ସେରା ଉତ୍ପାଦନ କରିବାର ଅଛି ନା ନହେଲେ ତମେ ବିକ୍ରି କରିବ କି କେମିତି। ତ ଚାଉଳ ବିକ୍ରି କରିବ କେମିତି ଡାଲି ବିକ୍ରି କରିବ କେମିତି? ଯେସ ମରି ଯାଉ ପା ହଉ ବିକ୍ରି କରିବ କେମିତି ଆ ସେ ତ ସୃଷ୍ଟି ହବନି ଏ।
ସେ ତ ସବୁ ଗଛରୁ ହିଁ ଆସେ ତ। ସବୁ ମାନେ ମୂଳରେ ଗଛ ସବୁରି କାମ ସବୁ କାମ ଆରମ୍ଭରେ ହିଁ ଗଛ। ଅଛି ସେଇଟା ବୁଝୁନାହାନ୍ତି କେବଳ
ତା ଲାଗି ଜୀବନ ବୃକ୍ଷ ହିଁ ଜୀବନ।
ଆଜ୍ଞା ସାର୍ ସେଇ କଥାଟା ବି ମିଛ ନୁହେଁ ଛୋଟ ବଡ କିଛି ବି କାମ କର ଆମକୁ ସେଇ ଗଛ ଉପରେ ହିଁ ନିର୍ଭର କରିଆ। ଅଛି ଯେତେ ଯେତେ ଆଗକୁ ଗଲେ ବି ଯେତେ ମେ ଆଧୁନିକ ହେଲେ ବି ଆମକୁ ସେ ଗଛ ଉପରେ ନିର୍ଭର କରିବା ପାଇଁ ଅଛି।
ଯେ ଆମେ ବୃକ୍ଷ ଉପରେ ନିର୍ଭର କରିବା ଆମେ ଏଇନେ ପ୍ରତ୍ୟକ ଜୀବ ଜଗତ ବିନା ବୃକ୍ଷରେ କେହି ହେଲେ ବଞ୍ଚିପାରିବେନାହିଁ। ଛୋଟ କୀଟ ପତଙ୍ଗରୁ ଆରମ୍ଭ କରିକି ବଡ ହାତୀ। ବର୍ତ୍ତମାନ ଯୋଉଟା ବଡ ହାତୀ ବଡ ତି ନହେଲେ ଆମର ଜଳଚର ପ୍ରାଣି ମଧ୍ୟ ସିଏ ମଧ୍ୟ ନିର୍ଭର କରିଥାଏ।
ଆଜ୍ଞା।
ବୃକ୍ଷ ସାର ଦେଲେ ହବନି ସିଏ ତ ଶିଉଳି ଫିଉଳି ସବୁ କ୍ଷେତ୍ରରେ ନିର୍ଭର କରିଥାଏ। ଆରେ ଆମ ସମୁଦ୍ର ମଧ୍ୟରେ ମଧ୍ୟ ବିଭିନ୍ନ ପ୍ରକାର ଉଦ୍ଭିଦ ରହିଥାଏ ବଡ ବଡ। ଆମେ ହେଲେ ଜଳ ହେଲେ ପ୍ରଦୂଷଣ କରିଦେଲେ ନା ବର୍ତ୍ତମାନ।
ଆଜ୍ଞା।
ହଉ ମ୍ୟାମ୍ ଆପଣଙ୍କ ସହିତ କଥା ହେଇ ଭଲ ଲାଗିଲା। ମୁଁ କଲ୍ କର୍ ମୋର ଅର୍ଜେଣ୍ଟ କଲ ଅଛି।
କଥା ହେଇ ବହୁତ କିଛି ଜାଣିବା ପାଇଁ ପାଇଲିି ରଖୁଛି ସାର୍।
ଧନ୍ୟବାଦ।